ଲୋ।
ଲୋ।
ହାଲୋ। ହଁ ସାର୍ ନମସ୍କାରେ ଆଜ୍ଞା ସାର୍ ନମସ୍କାରେ। ହାଲୋ। ହାଲୋ।
ହାଲୋ।
ଆଜ୍ଞା ସାର୍ ନମସ୍କାରେ।
ହାଲୋ।
ହାଲୋ।
ହଁ ହଁ ଆଜ୍ଞା ଶୁବିଲା ଏବେ।
ନମସ୍କାରେ।
ନମସ୍କାର ଆଜ୍ଞା। କଣ କରୁଥିଲେ?
ହଁ। ମୁଁ କ ବସିଥିଲି ଟିକେ ନଗୁ। ଆସିଥିଲେ ଟିକେ ରିଲେଟିିବ୍ ଆସିଥିଲେ ତ ସେଇଠି ଥିଲି ଆଉ। ଆପଣ ଆସିଲେ ତ ସେଥିପାଇଁ କହିଲେ କଥା ହେଇଯିବା ଆଉ।
ଓ ହ। ମୁଁ କହିଲି ଆଉ କଣ ହେଇଥିଲା ଆଜି ଗୋଟେ ଏଳେ ଖାଏ ଆକୁ।
ଖାଇବାକୁ ଆମର ତ ସବୁ ଭେଜ୍ ଉପରେ। ତ ଅ କରିଥିଲି ଭାତ ଡାଲି ଆଉ ଭଜା ଆଳୁ ଭର୍ତା ଆଉ ଆଚାର ହରିଆ ଲଗେଇ ଖାଇଦେଲୁ ଆଉ।
ହୁଁ ହୁଁ ଯା ହଉ। ଆପଣ ଆଉ ମୁଁ ଖାଇ ଯି ଭାତ ଡାଲି ଡାଲି ନ ଡାଲମା ହେଇଥିଲା। ଡାଲମା ଆଉ ଭଜା।
ଆଜ୍ଞା।
ଆଁ ମିଶ୍ଚର୍ ଟିକେ ଆଣିଲି ଖାଇଲି ଆଉ।
ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ହ୍ୟାଲୋ ମୁଁ ଲେ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ହଁ ଆପଣଙ୍କ କଥା ଟିକେ ଲେଟରେ ଆଉଚି। ନେଟ୍ ଠିକ୍ ଅଛି ଆପଣଙ୍କ।
ନେଟୱାର୍ ଟିକେ କଟୁଛି ତ ଏପଟେ।
ହ ନେଟ୍ୱ କଣ କି
ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ ସୁଗୁଛିଟି?
କହଲାଣି ଟିକେ ସର୍ଭର ପ୍ରୋବ୍ଲେମ ହେଉଥିବ ଆଉ।
ମୋ ଆଗରେ ଟିକେ ସାପ ଗୋଟେ ଅଛି ତ। ମତେ ଭାରି ଡର ଲାଗୁଛି।
ହୁ।
ମୁଁ ଆସିଲିରି ଟିକେ ବାହରକୁ। ବାହାରକୁ ଟିକେ ପଳେଇ ଆସିଲି। ଆସିଲେ ଆସିକି ଗୋଟେ ସାମ୍ନାରେ ପଡିଗଲି। ସେ କୁଆଡେ ଗଲା ବି ମୁଁ ତାକୁ ଖୋଜୁଛି ଦେଖା ଯାଉନି।
ହୁଁ ହୁଁ।
ଯଉ ଯୋଉ ଜାଣିନାହାନ୍ତି ନାଉଡଙ୍କିଆ ସାପ।
ହଁ ଜାଣିଛି ଜାଣିଛି।
ସେଇସାପ କୁ ମତେ ଦେଖିଲାକୁ ବହୁତ ଡର ଲାଗେ। କିନ୍ତୁ ମୁଁ ଆଉ ଯାଇବି ପାରୁନି ତଳେ ଗହଳି ସୁଭୁଛି।
ଓ ହଁ ଥାଉ ଥାଉ ସେଇଠି କଥା ହୁଅ କିଛି ନାହିଁ। ଚଳିବ କ୍ଳିଅର ଆଉଛି ଆବାଜ ଏବେ।
ଆଉ ନେଟୱାର୍ ଟିକେ ଗୋଟେ ଗୋଟେ ଜାଗାରେ କଟି ଯାଉଛି ଆଉ।
ହଁ ହଁ ସେ କିଛି ନାହିଁ ଚଳିବ। ସିଏ ଏଠୁ ବାହାରୁ ବର୍ଷା ପାଗ ନା ଟିକେ ସେ ଟିକେ ପ୍ରୋବ୍ଲେମ ହବ ଆଉ। ବୁଝିଛନ୍ତି ହଁ।
ହଁ ଆପଣ କଣ ଖାଇଥିଲେ?
ହୁଁ
ଆଜ୍ଞା ଆଜ୍ଞା। ଓହୋ।
ଆପଣ ପା ଲଭ୍ ମ୍ୟାରେଜ୍ କରୁଥିଲେ।
କଣ କହିଲେ?
ହ୍ୟାଲୋ।
ଆଜ୍ଞା କହୁ ନାହାନ୍ତି।
ଆଜ୍ଞା ଲଭ୍ ମ୍ୟାରେଜ୍ ପା।
ହ ହ୍ୟାଲୋ। ହ୍ୟାଲୋ।